ହ୍ୟାଲୋ।
ହଁ।
ହଁ।
କଣ ରଜ ହେଲା ନା କଣ?
କାଇଁ ରଜ ହବ କୁଆଡୁ।
ଆଉ କୁଆ ଯାଇଛନ୍ତି?
କାଇବି ବାହାରେ ବସିଛି ଆଉ ବାଡିରେ।
ଓହୋ ଆଉ ବାଡି ବେ ଯାଇଛୁ।
ବସିଛି।
ଉଠି ନାହାନ୍ତି ମୁଁ ଦାଦି କରିଥିଲି ବା କଲ।
ହଁ ହଁ ହଁ ଶୁଅନ୍ତୁ ଆଉ।
ହଁ ଗଲା ଉଠିନାହାନ୍ତି ତାଙ୍କୁ ଉଠେଇକି। ପଠେଇକି ମୁଁ ପଛରେ କଲ୍ କରିିବି ହଉ ହଉ।
ହୁଁ ହୁଁ ଏଇନା ତ। ସେ ଖାଲି ବର୍ଷା ହେଇଥିଲା ଯେ ଚାରିଟା ବେଳେ ଯୋଉ ବର୍ଷା ଲାଇନ ତ ନଥିଲା କେତେବେଳେ ପୁଣି ଆସିଲା ଲାଇନ। ଥିଲା ପୁଣି ପଳେଇଥିଲା ଆଉ ପୁଣି ଆଜି ହେଇ ଖାଲି ଝଡିଆ ପୋକ ଗୁଡା ମଞ୍ଚେ ଉଡିଲେଣି। ଆଜି ବି ବର୍ଷା ହେବ ବୋଧେ।
ହଁ ଆମର ବି ଉଡୁଛନ୍ତି ବା ନଡ଼ିଆ ପୋକ।
ହଁ ଏଇତ ଘର ଆଡେ ଟିକେ କମ କିନ୍ତୁ ଏଇ ବାଡି ଆଡେ ପ୍ରବଳ।
ହଁ ଏଟା ସିଟ୍ ବା ସେ ମୁୁଖାରୁ ବାହାରିବେ ଘର ଆଡ କଉଠି ଆ।
ହ
କଫ କଫ ହେଇଯାଇଛି ନା କଣ?
ସେ ଯୋଉ ଦି ଦିନ ଯୋଉ ଥଣ୍ଡା ଅତ୍ୟଧିକ ହେଇଗଲା। ମେଡିସିନ ଦିଟା ଖାଇଥିଲି, ରାତିରେ ଖାଇ ଶୋଇଲା ବେଳେ ଖାଇକି ଶୋଇପଡ଼ିଲି। କାଲି ଆଉ ଖାଇଲିନି ସେଇଥିପାଇଁ। ସେଇଟା ଟିକେ ଇଏ ହେଇଛି ଆଉ କାଲି ଖାଇଲିନି ସେଥିପାଇଁ ବା। କଫ ଗୁଡା ଧର ଜମ୍ ହେଇଯାଉଛି ଆଉ ଖାଇଲି ଟ ସେଇତ।
ହଁ ନଖା।
ନା ସେଇଥିପାଇଁ ଖାଇଲେ ବା ପୁଣି ଖାଇଲେ ଆ ପୁରା ଆଉ ଜାମ୍ ହେଇକି ରହିଯିବ। ହଉ କାଲି ସେ କମିବ ତାର ଧୀରେ ଧୀରେ ଇଏ ହେଇ ଆଉ।
ଆଉ ବାପି ଆସିଲାଣି।
ହଁ କାଲି ରାତିରେ ଆସିଲା ବା।
ହଁ ହଁ। ଆଉ ତା କରିଥିଲି ମାନେ କୁଆଡେ ଯାଇଯିବ କଣ ରେଡି ହେଲା। ହ ନାଁ ଯାଉଛି ବା ଖେଳିବାକୁ ମୁଁ ଫେରିବୁ ନା ହଁ ଫେରମି
ହଁ ହଁ
ହୁଁ ଗାଡି କଥା ହେଇ ପଚାରିନି ଗାଡି କଥା କହୁଥିଲା ସେ ଫୋନ କରିବ।
ସିଏ କହି କହିବ ଯେ ତାକୁ କଲ କଲା ବେଳକୁ ସେବା କହିଲା ଆଉ ହେରା କିଛି ଇଏ କହିଲେ କଣ ଖାଲି କହି ଷ୍ଟାର୍ଟ ଇଏ ହଉନି ଇଏ ହଉନି ସେଇଆକୁ ବାପା ଯୋଉ ବାଲାନ୍ସ ପକେଇଲି ତାପରେ ସିଏ ତାକୁ କଲ କରିଥିଲେ ଇଏ ଖାଲି ବାଉଳି ହେଇଯାଉଛନ୍ତି ଖାଲି ଖାଲି କେତେଵେଳେ ଦବ କେତବେଳେ ଦବ ନା ମୁଁ ଯିମି କହିକି ଆସିବି କହିହିବଁ କଣ କହିକି ଯୋଅଠି ପୁଣି କଣ ଜଣଙ୍କ ଗାଡି ମାଗି ନେଇକି ଯଉଠି କହିକି ବନ୍ଧୁ ଘର ଦିଆଇନ ହେଚିନ୍ତା ନାହିଁ। କହିକି ଆସିବି ଆଉ ସେଆକୁ
ଫନେ
ହଁ ସେ ଆଉ କହିଲେ ସିଏ କହିଛି ରଜ ପରେ ଧରିନା ଟିକେ ଜାମ୍ ଥିବ ନା ଏଇଟା ଟିକେ ପୁଣି ପାଟର୍ସ ପୁଣି କିଣିକି ଆଣିବାକୁ ପଡିବ। ଆଉ ସେଇଥିପାଇଁ ସେକହିଲା ରଜ ପରେ ସେଇଟା କଣ କହୁଥିଲେ ମୋଵିଲି ଛାଟୁଛି ଇଏ ଛାଟୁଛି କଣ କହୁଥିଲେ।
ହୁଁ ହୁଁ
ସେଇଗୁଟା କହୁନୁ ଏଇ ଏତେ ଦିନ ହେଲା ପହିଲାଣି ତିନି ଚାରି ମାସଲା ହେଲା ପଡିକି ରହିଲାଣି। ତମେ ସେତେବେଳେ ନେଇକି ଇଏ କରିବନି ନା
ତାପରେ କଣ କି ଆମ ଚଢା ଟା କମ ହେଲା ଵେଳକୁ ଗାଡିର ଖର୍ଚ୍ଚ ଅଧିକ ହେଲା ବେଳକୁ ସେଇଟା ବେଶୀ ବାଧୁଛି।
ଖର୍ଚ୍ଚ ଯେ ସେଠି ସଜାଡିକି ରଖିଦେଲେ ଚଢା ଟା କମ କିି ସେ ବସେଇକି ପିଛାରେ ଦୁଇ, ତିନି ବୁଲିବ
ଓଁ ହଁ ଆଉ ସେଇଟା ବା ତାର ଚଢ଼ୁଥୁବୁ ସେଇଟା କୁଆଡ଼େ କାମକୁ ନେଇ ଯାଉଥିବୁ ହଁଣ ସଜାବେଳୁ ତାଉ ଠିକ୍ ଠାକ୍ ରେ ରଖିଲୁ ହେଲା ମୋରୁଆ କାଲି ତାର କଣ ତଲ ସଇଲାଇ କି କଣ ତଲ ତ କାଳୁ କାଳୁ ଶୁଭୁଥିଲା ତା ଦେଖିଲା ବେଳକୁ ଷ୍ଟାର୍ଟ ହେଲାନି। ହେଲାନି ଯେମିତି ଫୁଣି ନନା ଗାଡ଼ିଟା ମାଗିକି ନେଇଗନୁ
କଣ କରିବ ଗାଡି ଫାଡି ସେ କେତେବେଳେ କଣ ହବ
ହୁଁ
ଆଉ ଭାର କଣ ଆଜି ଯିବ।
ହଁ ଭାର ଆଜି ଯିବ ବା
ଓ ହୋ
ହଁ ସବୁ ରେଡି ହେଇଛି ଇଏ କରିଦେଇଛି ସେଇ ଗାଡି ଆସିବ ଅ ସେ ଡରା ବରା ଯିବ ନା କଣ କି ରମ୍ୟ ଯିବ କିଏ ଯିବ ଗୋଟେ ଆଉ
ଓ ହ
ନହେଲେ ଏଲି ପୁଣି ତାର ବୁଧରେ ଆସିବ ଆଉ
ବୁଧବାର ମାନେ ହଁ ସଂକ୍ରାନ୍ତି ତ ଯାଇଥିବ ତାପରେ ଆସିବ ଆଉ
ହୁଁ ଙ୍କର ନ ଆସିଥିଲେ କିନ୍ତୁ ଆଙ୍କର ଯିବା ଏଇନା ଯାଇନଥାନ୍ତେ ରଜ ଟା ଜାଣିଛ ନା ତାଙ୍କର ସେଇଥିାଇଁ ରଜ ଟା ଅଛି ବୋଲି ତାଙ୍କର ପଳେଇଲି ଏଇଟା ଯାହାହେଲେ ଉଁ ଇଏଟା ନା ନାଇଁ ସେ ବୁଲି ନ ଆସିଆ ସାରି କୌଣସି ଓଷା ବାରରେ କେହି ଯିବେନି ଯାହା ଓଷା ବାର ପଡିଲା ପଡିଲା ଗଲା ତାଙ୍କର ଏଇ ବର୍ଷ ଟା ଯାଇନଥାନ୍ତା। ଯାଇକି ଆର ବର୍ଷକୁ ପୁଣି ରଜଭାର ଟା ଯାଇଥାନ୍ତା।
ହଁ ନା ନା ମୁଁ କହୁଛି ଯଦି ତମେ ଆ ହଁ ତମେ ଯଦି ଆସିଲ କାଇହିଁ ପଚରା ଉଚରା କିଛି କଲେ କି ତମେ ତ ମନା କରାହେଇଥିଲା ଏଇଟା ଏଇ ମାସରେ ଦେ
ସେଟା ତ ସମସ୍ତେ ଜାଣିଛନ୍ତି ତମେ ଦେଖୁନ ବାହାଘର ବାଘର ସବୁ ବନ୍ଦ ହେଇଛି କିଛି ହଉନି ବୋଲି କି। କିଛି ଗୋଟେ ଶୁଭ କାମ ହଉନି।
ହଁ, ନା ନା ଯଦି ବି ଗଲ କାହିଁକି ତମେ କହିବନି ନା ନା ସମୁଦି ଆମେ ଦେଖେଇଥିନୁ। ଆଉ ସେ କହୁଛନ୍ତି ଆମେ ଯିବୁ, କାହିଁ କିଛି ନାହିଁ।
ପଚାରିକି ଆସିବ ନା ତାପରେ ସେ ତମେ ଝିଅକୁ କହିବ ଝିଅ କହିବା ଅଲଗା ତମେ କହିବନି ନା। ତମେ ଗୋଟେ ଧର ମୁରବି ହିସାବ ରେ ତମେ କହିବନି। ଆଉ ତା ଉପରେ ନିର୍ଭର କନେ ଝିଅ ଟା ତାର ଏଇନା ସେ ଭଲମନ୍ଦ ସେ ସବୁ କହିବନି କି। ଆଉ ତାକୁ କଣ ଇଏ ହେଇକି ରହିବ ତମେ ଗୋଟେ ଧର ତମ ସମୁଦି ପାଖକୁ ତମେ କଲ୍ କରିବ।
ହୁଁ, ଆସା କଣ ପାଇଁ କେ ଦମଥ ମୁଁ କହିବା କଥା ଇ ନହେଲେ ରଜ ସଂକ୍ରାନ୍ତି ଗଲା। ତା ପରଦିନ ନହେନେ ତମର ଆସିଥାନ୍ତ। ଏ ଲାଷ୍ଟ ରଜକୁ ବି ଆସିଥିଲେ ଚଳିଥାନ୍ତା।
ନହେଲେ ସେଇ ଯୋଉ ସଂକ୍ରାନ୍ତି ଦିନ ବି ତାଙ୍କର ଯଦି କିଏ ପଳେଇ ଆସିଥାନ୍ତା ହେଇଥାନ୍ତା। ଏ ଜଣେ ପଳେଇ ସେଇଦିନ ତ ହେଲା ମାସ। ଏ ସଂକ୍ରାନ୍ତି ଦିନ ତାଙ୍କ ତାଙ୍କର ଯଦି ଜଣେ ପଳେଇଆସିବ କି ଦେଖେଇଦେଇକି ପଳେଇଥାନ୍ତେ, ଏମାନେ ତାପରେ ତାଙ୍କର ଆସିଥାନ୍ତେ। ସେ ସେଇ ଆସିବେ ତ ଏକାଥରେ ଭାର ଫାର ନେଇକି ପଳେଇଥାନ୍ତେ କହୁନ।
ହେସ୍ କେତେ ପ୍ରକାର ଲୋକ ଦୁନିଆରେ ସେ କଣ ପାଇବୁ।
ହଁ ପା ଆଉ ଖାଲିଟାରେ ନା ଯିଏ କହିବ ନା ବୁଲି ଆସିନାହାନ୍ତି। ଝିଅ ଜ୍ବାଇଁ ଦେଖିଲା ବେଳକୁ ଭାର ଯାଉଛି।
ହୁଁ, ହଁ ସେଇ ବୁଲି ବାଲି କାର୍ଟୁନ୍ ପ୍ୟାକ୍ ହେଇଯାଇଚି ଖାଲି ଯିବ ଭାରକୁ ନେଇକି।
ହଁ।
ଆଉଁ ବାପ ଯାଣ ଆସିଲେଣିି ତାନଲେ ହଁ
ହଁ ଆଖେଇକି ଶୋଇଛୁ ଉଠିନେ। କାଲି ରାତିରେ କଣ ହେଲା ଯାଣିଚ ନା? ମୋ ଗୋଡଟା ଏଇ ଯୋଉ ବାଁ ଗୋଡଟା। ଏ ଜଙ୍ଘରୁ ଆଣ୍ଠୁ ପର୍ଯ୍ୟନ୍ତ ଯୋଉ ଶିର ଭିତରେ ନାହିଁ ନା? ପୁରା ଟାଙ୍କି ହେଇକି ପୁରା ଗୋଟେ କେମିତିଆଉ ଗୋଟେ ହେଲା ଯେ ମୁଁ ଘଷି ପୁର ହାତରେ ଘଷି କାନ୍ଦି ପକେଇଲି କେତ୍ ଉଠିକି କେତେ ସମୟ ତଥାପି ପାଞ୍ଚ ମିନିଟ ଖାନେ ପୁରା ଖାଲି ଏମିତି ହେଲା। ଆଗରୁ ଟିକେ ଟିକେ ହୁଏ ଏତେ ଜଣା ପଡେନି କାଲି କିନ୍ତୁ ଟିକେ ଅଧିକା ସମୟ ହେଲା। ତାପରେ ଉଠି ପୁଣି ଯାଇକି ମୁଭ୍ ଆଣିକି ଟିକେ ମୁଭ୍ ଘସିକି ଇଏ କରିକି ତାପରେ ଯାଇକି ଶୋଇଲି।
ଆଣ ଏମିତି କିସ ତୁ ଟିକେ ଚାଲ ବୁଲୁ କର।
କରୁଛି ଚାଲ ବୁଲ ଟା କରୁନେଇ କି ଏଇଥର ଏ ଏବେଠୁ। ଏଇ ସକାଳୁ କେତେ ସମୟ ଯାଣିଛନା? ଆ ତଥାପି ଏ ଖାଇଛି ପିଇଛି ସବୁ କାମ ସରିଲା ପରେ ଯାଇଁ କି ପୁଣି ଏ ଯୋଉ ମେଘ ପେଘ ହେଲା କାଲି। ଏ ସେଗୁଡା ପୁଣି ହେତେବେଳ ବନ୍ଦ ରହିଲାନି କି ଆଉ କୋଉଠି ହେଲା କି। ଯୋଉ ବର୍ଷା ପବନ ଉଠେଇଲା ତାପରେ ଆଉ ଅ ଚଲେଇନି କେତେବେଳ ତାପରେ ରାତିରେ ଖାଲି ଟିକେ ଅଧ କେତେ ପନ୍ଦର କୋଡିଏ ମିନିଟ ଚଲେଇିନି ସରିଲା ତାପରେ ପୁଣି କହୁିନି ରାତିରେ ସିଲେଇ କରିଦେଇଥାନ୍ତି। ଆଉ ଫୁଣି ଲାଇନ୍ ପଳେଇିଲା ଆଉ ଲାଇନ୍ ନାହିଁ।
ହୁଁ ହେଟା ବି କୋଉ ଦୋଷରୁ ଗୋଟେ ହୁଏ ହେଟା ମାନେ କଣ ଟିକିଏ ସଟ୍ ହୁଏ ଭିଟାମନ୍ କି କ୍ୟାଲ୍ସିୟମ୍। କଣ ଏମିତି ସର୍ଟ ହୁଏ।
ସେୟା ପା ସେୟା କରେ। ପୁରା ରାତିଟା ସାଢେ ଦିଟା ହେଇଛି ରାତି ସାଢେ ଦିଟା ବେଳେ ଏମିତି ହେଲା ଅଟୋମେଟିକ୍ ଗୋଡ଼ଟା ଗୋଟେ କେମିତି ଇଏ ହେଇଗଲା। ହ
କାନ୍ଦି ପକେଇଲୁ କଣ କହୁଚୁ, କଣ ଏତିକିରେ କାନ୍ଦି ପକେଇଲୁ?
ଏତିକି ସେଇଟା କେମିତି ହେଲା କହନା ଏଇ ଜଙ୍ଘରୁ ଏଇଠୁ ଶିରଟା ତ ଦେଖା ହଉନି ମାନେ ପୁରା କହିବୁ ପା ଗୋଡ ଟା ସିଧା ଆଉ ହେଲାନି।
ହୁଁ ଏଟା ଟାଙ୍କିକି ଧଇଲା ଟିକେ ଆଉ।
ହଁ ପୁରା ସେ ଭିତର ଶିରଟା ହଁ ଦେଖାନା ତୁ ହଁ ଏମିତି ହାତର ଶିର ଦେଖ ଖାଲି ଜାଣିବାଟା ଗୋଟେ ଏଇ ବାହାରି ପଡିବ ଟିକେ ଇ ହବ ହରା ହଇ କିଛି ହଉନି ଖାଲି ପୁରା ଗୋଡଟା ହେଇଗଲା ବଳ ପୁରା କାଟୁଛି ଜୋରେ କାଟୁଛି ପୁରା। କି ହେଇକି ପୁରା ଧଇଲା
ହୁଁ
ପୁଣି ସେଇଟାରେ ଉଠେଇକି ସେଇ ମୁଁ ମୁଭଟା ଖୋଜି, ବୋଉ କହନି ବୋଉ ମୁଁ ମୁଭଟା? ତାକୁ ତ ନିଦ। ହେ ମୁଁ ଜାଣିନି ଏରା କୋଉଠି, ପୁଣି ଗୋଟେ ଆର ଗୋଟା ଭଲ କିନା ନା ନଗେଇ ହେଲାନ ମାନେ କାଟୁଛି ପୁରା ଏଇକି। ପୁଣି ଗୋଟେ ଗୋଟେ ଯାଇକି ଆଣିକି ସେଟା କରୁଛି ତାଙ୍କ ଉପରେ ଥିଲା ଆଣିକି ପୁଣି ଟିକେ ମାରିକି ଘଷିନି ଘଷିକି ତାପରେ ଯାଇକି ଟିକେ ଶୋଇବି। ମୁଁ କହିଲି ବତାବରେ ସିଲେଇଟା ହଉଛି ବୋଲି କେଜାଣି ତାର କୋଉ ଇଏ ରୁ ହଉଛି।
ନା ନା ସିଲେଇରେ ହନେ ବି ତୋରଟା ଚାଲୁନାଇଁ କି ଗୋଟେ ଗୋଟେ ଆଣ୍ଠୁ ସବୁଥିରୁ ଚାଲୁଛି ନା ଆଉ ହଁ ଏଟା ହଁ ଏଟା କଣ ଅଣ୍ଟା ଫଣ୍ଟା ହବ ଯୋଉ ବସିକି
ହଁ
ହଁ ଏଟା ହବ ନା ଏଇଟା ସେ କଣ ଟିକେ ହେଇଛି ୟୁଟୁବରେ ମାରିଦେଖିବୁ, ମାରିଦେଖିବୁ ଏଇଟା କଣ ଗୋଟ ହୁଏ ସେଇଟେ ବଟିକା ଫଟିକା ଆଣି ଖାଇଦେଲେ ହବ।
ସେଇଆ କି କ୍ୟାଲସିୟମ କି ଭିଟାମିନ ଶର୍ଟ କଟ ହେଇଥିବ ସେଇଆ ଗୋଟେ ଆଉ।
ଆଉ ଭିଟାମିନ ସେଆତ ନୁହଁ କି ଆମର ସବୁବେଳେ ଆଉ କୋଉଠି ତା ତମର ତ ଯାହାକି ଖାଇନେ ବି ତମେ ତ ଖାଉନ ଖାଲି ରୁଚୁ ନାହିଁ ଇଏ ହଉନାହିଁ, ଇଏ ଆଉ ସବୁ ସେଇଭଳିଆ ଶର୍ଟ ହଉଛି ଆଉ କରିବି କଣ?
ହଁ ସେୟା ବୋଧେ ସେଇଥିପାଇଁ କଣ ଗୋଟେ ହେଲା ବୋଧେ ଆଉ।
ହୁଁ, ତାକୁ ଯେତେ ପାଖେଇ ଆସୁଛି ସେତେ ରୋଗ ଆମର ବାହାରିଛି।
ହଁ
ତୋର ତ ଏୟା ଦି ମାସରେ, ତିନି ମାସରେ ଥରେ ଜର, ଥଣ୍ଡା ହଁ, ହଉଛି ଦଶରୁ ଦଶ ଥର।
ଏଇଟା ତ ହବ କମ୍ପଲସରୀ ଆଉ।
ତାପରେ ତାପରେ ପରିଶ୍ରମ ଟିକେ ଅଧିକା ହେଇଯାଉଛି ଏକାଠି ହେଇଗଲା ଆଉ କଣ କରିବା?
ହଁ, ହୁଁ। ତାପରେ ଥଣ୍ଡାଟା କଣ ଶୀଘ୍ର ସକାଳୁ ଗାଧେଇ ପଡୁଛି ନା। ଏଇ ପାଣି ରଖିବାପାଇଁ କୁଆଡେ ପୁଣି ଜାଗା ନାହିଁ ଏଇ ଆଡେ ସଆଡେ ତୁ ରଖିବୁ ସେଇ ପାଣିରେ ତୁ ଗାଧେଇ ପଡିଲେ ପୁଣି ତୁ ଠେଲି ଦଉଛୁ, ଦେଇ ପାଣି ଆସୁଛି ଏକାଥରେ ସେଠି ଗାଧେଇ ପଡ଼ିବେ। କେତେ ଲୁଗା ବୁଡା ଧୋଇଦବା ଦେ ଆଉ ସେଇଥିପାଇଁ ସକାଳୁ ଗାଧୋଇପଡ଼େ।
ସବୁ ଅସୁବିଧା ଆମର। ଅସୁବିଧା ଦଉ ସବୁତୋର ଟାଇମ ଟେବୁଲ ସବୁ ଚେଞ୍ଜ ହେଇଯିବ ମନ ଇଛା କିଛି କରିପାରିବୁନି।
ହଁ ଆଉ ସେଇଆ ନହେଲେ ଆଗରୁ ଏଇ ଧର ଏଗାରଟା ବେଳକୁ, ଗାଧୋଇଲା ବେଳକୁ ଏଗାରଟା ସାଢେ ଦଶଟା ଏମିତି ଗାଧାଉ। ଏଇନା କଣ ଏ ପାଣି ପାଇଁ ବୋଉବି ସେଇ ଶୀଘ୍ର ଗାଧଉଛି।
ଆଉ କଣ କରିବୁ ଆ ବେଳେବେଳେ ଆସୁଛି।
ଆଉ ତୁ କୋଉଠୁରେ ଏତେ ପାଣି ରଖିବୁ କି ଗାଧେଇବୁ, ଲୁଗାପଟା ଧୋଇବୁ ନହେଲେ ପୁଣି ପୋଖରୀ ଯିବୁ ସେଇଥିପାଇଁ ପୋଖରିକୁ ଗଲି ଏଠି ଧୋଇଦ୍ଧାଇ ହେଇ ପଡିବୀ ସଫାସଫା କରିଦେ। ହେଁ କାମସରିଲା।
ହଉ ସେ ହଉ ଆଉ କଣ କରିବୁ। ତାପରେ ତୋର ତ ଥଣ୍ଡା ଦେହତା ଥଣ୍ଡା ଧରିବ ତୋ ଦେହରେ।
ହଁ ଏ ଧରିବ ତ
ହଁ ଧରୁ ଆଉ କଣ କରିବା ଦେଖିଆ ସେଇ ନା ନା ସେଇଟା ଦେଖି ଦେଖ ମାରିବୁ ମାରିକି ୟୁ ଟିବୁ ରେ ଦେଖିବା କଣ ଦେଖିଆ କାଲସିୟମ୍ ଫ୍ୟାଲିସିୟ ସଟ କି କଣ ହଁ ସେଇ ଡାକ୍ତର କୁ ଟିକେ ପଚାରିଥିବୁ। ପଚାରିକି ନ ହେଲେ ଆଣିବୁ ଦିଟା ବଟିକା ଫଟିକା ଖାଇବି। ଖାଇକି ଟିକେ ଫିଟ ଫାଟ ରହିବୁ ହୁଁ। ଖାଦ୍ୟ ଟା ବି ଟିକେ ଟିକେ ଖା ଅଧିକା ଅଧିକା ଖାଦ୍ୟ ଟା ବି ଟିକେ ଟିକେ ଅଧିକା ଅଧିକା ଖା।
ହୁଁ ନା ଖାଉନି ନା ଖାଇଯା କାଲି ଆଜି କାଲି ଓଜନ ହେଇଥିନି ପଚାଶ କେଜି ହେଇଛି‌।
ହଉ ପଚାଶ ଚଳିବ ପଚାଶ ଚଳିବ ପଞ୍ଚାବନଟା ଟିକେ ଠିକ୍ ଆଉ। ପଞ୍ଚାବନ ହେଲେ ଚଳିବ ପଚାଶ ଝିଅ ଛୁଆ ହେରେ ଚଳିବ ପଚାଶ ବାଉନ।
ହୁଁ ଖାଲି ଅୋଜ ନିମ ଗ ହାକ କେତେ କେଜି ହେଇଥିନି ମଝିରେ ପଚାଶ ଥିଲି ତାପରେ ଯୋଉ କମି ଯାଇଥିନି ଏ ଛୟାଳିଶ ସତଚାଳିଶ ମେନେ ତାପରେ ଥିଲା। ଆଉ ତାପରେ କାଲି ଓଜନ ହେଇଥିନି ପଚାସେ।
ହଁ ପଚାସେ ଠିକି ସେ ଖାଇବା ସହିତ କଣ ଓଜନ ବଢିବ କି ସେଟା
ହଁ ହେରା ସବୁ ତମ ହାଡ ଫାଡ ଗୁଳା ଯାର ଦେଖିବ ଆଉ ସବୁ ଯାର ଷ୍ଟ୍ରଙ୍ଗ ଏଁ?
ହଁ ଆଉ ଯିଏ କେବଳ ହେଇ ଯଉ ତେଲ ଭାଜି ଫେଲ ଭାଜି ଏଇରୁ ଖାଇବ ସେଇରା ଟିକେ ଚରିବି ବଢିବ ଅଲଗା ଦେଖାଯିବ। ଯିବ ନହେ ନାଇଁ ତୁ ଏଇ ଖାଦ୍ୟ ଯେତେ ଖାଉନ ଏରା କଣ ହବ କି?
ହଁ। ହୁ
ହୁଁ ନା ନା ଠିକ ଅଛି ଚେହେରା ଫେରା ଠିକ୍ ଅଛି ହେରା କିଛି ନାଇଁ ସେଇଟା ଦେଖିବା ପଚାରିବୁ ନହନେ ବଟିକା ଫଟିକା ଦିଟା ଆଣିକି ଖାଇବି ଦେଖିଆ ଆଉ।
ହଉ ମୁଁ ରଖୁଛି କରିବା କଥର କଥାହେବା।
ହଉ।
ହଉ କର।